ହାଲୋ। ହାଲୋ ଶୁବୁଚି? ମୁଁ ଏଇଟି ପୁରା ଯାଉଥିଲି ଟିକେ କଣ କହିଲୁ ମତେ ମୋତେ ଟିକେ ଦେହ ଭଲ ନାହିଁତ ମୁଟିକେ ଯାଉଥିଲି ରୁଟି କରିବା ପାଇଁ ଆଉ।
ଓହୋ କାଇଁ କଣ ହେଇଚିକି ତୋର?
ମୋର ଏଇ ଟିକେ କଣ କହିଲୁ ଥଣ୍ଡା ଟିକେ ହେଇଯାଇଚି। ତ ଦିଦିନ କଣ ବର୍ଷା ଲାଗି ରହିଲା ମୁଟିକେ ଉଦାରିଆ ହେଇଗଲିତ ସେଥିପାଇଁ ମତେ ଟିକେ ଥଣ୍ଡା ହେଇଯାଇଚି ଆଉ।
ଟିକେ ଟିକେ ରହ ହଁ। ହଁ ଦେଖି
ଉଁ।
କାଇଁ ସିଏ କରୁନିତ ଏଇ ସାଧା କରିଚି ମାନେ ଲକ୍ଷ୍ମୀ ଲୁଣିଆ କରିଦେଇଚି ପିଆଜ ହଁ ହଁ କଣ ତମେ କେଚପ୍ ପକେଇ ଖାଇବ ଯଦି ଖାଇବ।
ହାଲୋ।
ହଁ।
ଆଉ ମେଡ଼ିସିନ୍ ଖାଇଲୁନି?
ମେଡ଼ିସିନ୍ ଦେଖୁଛୁ ଟିକେ ଥଣ୍ଡା ହେଇଯାଇଚିତ ବାପା ନାହାନ୍ତି ଘରେ ତ ଆଣିବାକୁ ଆଉ ଯାଇନି ଭାବୁଚି ଯଦି ଆଜି ନକମିଲା ନହେଲେ କାଲିକି ଯିବି ନେଇକିଆସିବି ମେଡ଼ିସିନ୍ ଆଉ।
ଯାଉ ମେଡ଼ିସିନ୍ ଆଣିକି ଖାଇଥାନ୍ତୁ।
ହଁବା ଯାଆରେ ଯାଇନି ଆଜି ପୁରା ଦେହ ଭଲ ନଥିବା ସକାଶେ ଆଜି ଆଉ ଯାଇନି ବୁଝିପାରୁଛୁତ ଯାଇନି। ଯଦି ଆଜି ନକମିଲା ଦେଖିବି ତାହେଲେ ହଉଚି କାଲି ଯିବି। ସକାଳୁ ଯିବି ଆଣିକି ଆସିବି। ଏଇତ ଯୋଉ ପାଗ କରିଥିଲା ଦିତିନି ଦିନି ହେଲାଣି ଏଯୋଉ ଦେଖୁନୁ କରିନଥିଲା ଏଇ ପାଗ।
କଣ ଭଲପାଗ ନୁହଁ ହଁ ତୋରତ ସେଇ ପାଗରେ ତତେ ଥଣ୍ଡା ହେଇଯାଉଚି ତୋର ତତେତ ଡେଲି ତୋର ହୁଁ
ମତେ ଟିକେବା ବରଫ ପାଣି ଟିକେ ଦେଲି ପିଇଲିତ ଥଣ୍ଡା ପାଗରେ
ସବୁବେଳେ ପି, ସବୁବେଳେ ପି।
ହୁଁ ସେଇ ଗରମ ପାଣି ଟିକେ ପିଇଲେ ବ୍ରିଜ୍ ତ ଗୋଟେ କିଣା ହେଇଚିତ ମୋ ହାତତ ଖାଲି ସେଇ ବରଫ କତିକି ଯାଉଚି ଆଉ ମୁକଣ କରିବି ଯେ। ଉଁ
ଖାଲି ପିଇଚୁନା ଆଇସକ୍ରିମ ଫାଇସକ୍ରିମ ସେମିତି କରିଚୁ? ଫ୍ରିଜିରେ କେତେଳେ ଆଇସ୍କ୍ରିମ କରିଚୁ?
ଆଇସ୍କ୍ରିମ୍ କେବେବି ବନେଇନି ଜାଣିଚୁ ଥରେ କଣ କରିଥିଲିନା ଏଇଯୋଉ ଫୁଟି ମିଳେନି ଫୁଟି ମୁଗୋଟେ କାମ୍ପା କିଣିକି ଆଣିଥିଲି କାମ୍ପା ଏବେ ଯୋଉ ନୂଆ ଥଣ୍ଡାଟେ ବାହାରି
ହୁଁ। ହଁ ସେ କେମିତିଆ?
ସେ ଆରେ କାମ୍ପା ଥଣ୍ଡା ମାନେ ଅରେଞ୍ଜ୍ ର ଅରେଞ୍ଜ୍ ଫ୍ଲେବର ର କାମ୍ପା। ବ୍ରାଣ୍ଡେ ଯେମିତି ଥମସପ୍, ସ୍ପ୍ରାଇଟି ସେମିତି କାମ୍ପା ବୋଲି ଗୋଟେ ଥଣ୍ଡା। ତାର ଟିକେ ରେଟେ କମ ହେଲା।
ଓ ହ।
ସେୟା କୁ ଗୋଟେ କିଣିକି ଆଣିଥିଲି ମୁଁ ଆଇସ୍କ୍ରିମ୍ ବାଉଲ୍ ରୁ ତୋର ମୋର ସେମ୍ ସେମ୍ କିଣି ନଥିଲୁ ଆଇସ୍କ୍ରିମ୍ ଟ୍ରେ ବା।
ହଁ- ହଁ।
ସେଇଥେରେ ପକେଇକି ତାକୁ ମୁଁ କଣ କରିଥିଲି ନା ଫ୍ରିଜ୍ ରେ ରଖିଥିଲି ମୁଁ କହିଲି ଦେଖିବା ଆଉ କେମିତି ଲାଗୁଚି ଆଉ। ସେଇ କିଅ- ମାନେ ଆଇସ୍କ୍ରିମ୍ ଇଏରେ ଟ୍ରେରେ ତାକୁ ପୁରେଇକି ଥୋଇଥିଲି। ଆଉ ସେଇଥିରୁ ଚାରିଟା ଖଣ୍ଡେ କରିଥିଲି ଆଉ ଭଲ ହେଇ ଥିଲା କିନ୍ତୁ ଯାହା ଥଣ୍ଡା ତ ସେ ସେଇଆ ମୁଁ ଆଉ ବନେଇନି କିନ୍ତୁ। ବୁଝିଲୁ କିନ୍ତୁ ଭାବିଚି ହଁ ଭଲ ହେଇଥିଲା କିନ୍ତୁ ଭାବିଚି ବନେଇବି ବୋଲି ଦେଖିଲା ବେଳୁ ଏ ବର୍ଷା ଜିନା ଆସିଲେ ଆଉ କଣ ବନେଇବି ଏଇ
ଗ୍ଲୁକୋଜ୍ ଟାଇପ୍ -ଗ୍ଲୁକୋଜ ରେ ଲୋକମାନେ କହୁଚନ୍ତି ଅ- ଅରେଞ୍ଜ୍ କଲର୍ ଗ୍ଲୁକୋଜ୍ ନୁହଁ
ହଁ ଅରେଞ୍ଜ୍ ଫ୍ଲେବର୍ ଟା?
ସେଟା ଗ୍ଲୁକୋଜ୍ ନୁହଁ ବଢ଼ିଆ ଥଣ୍ଡା ହଉଚି। ହଁ ଗ୍ଲୁକୋଜ୍ କେବଳ କିଛି ନାହିଁ ଖାଲି ଗୁଲ୍- କେମିତି କରିବ ସେମ୍ -ଫୁଣି କେତ୍
କେମିତି କଉନୁ?
ଚିନି ଟିକେ ଗୋଳେଇଦବ ଆଉ ଟିକେ ଅମୁଲ୍ ଚିନି ଆଉ ଅମୁଲ୍ ପକେଇ ଗୋଳେଇଦବ ଆଉ ତାକୁ ନେଇକି ଫ୍ରିଜ୍ ରେ ବସେଇ ଦବ।
ହୁଁ- ହେଇଯିବ?
ହଁ-ହେଇଯିବ।
ତୁ କେବେ କରିଚୁ ନା କରିବୁ?
କରିନି କେବେ ମୁଁ ଦେଖିଥିଲି ଗୋଟେ ଭିଡିଓ।
ଓ ହୋ-ହୋ। ହଉ ତୁ ମତେ ତ କହିଲୁଉଁ ମୁଁ ଥରେ ଭାବୁଚି ଦେଖିଆ ଟ୍ରାଏ କରିବି ତାକୁ ଚେଷ୍ଟା କରିବି ତାକୁ କରିବା ପାଇଁ। ଆଉ ମୋର ଭାରି ଆଗ୍ରହ ଆଇସ୍କ୍ରିମ୍ ଫାଇସ୍କ୍ରିମ୍ କରି ଖାଇବା ମତେ ଭାରି ଭଲ ଲାଗେ।
ହୁଁ ଠିକ୍ କଥା ଏଇଟା କରିବ ଭଲ-ଭଲ ଇଏ ଲାଗିବ।
ଓ ମୁଁ କି ଦେଖିଥିଲି କଣ କହିଲୁ ଏଇ ଯଉ ଉଁ ଆଜି ସନ୍ଧ୍ୟାବେଳେ- ଆଜି ସନ୍ଧ୍ୟା ବଳେ ମୁଁ ଦି ପକାର୍ ବିସ୍କୁଟ ଆଉ ଅମୁଲ୍ ଦେଇଥିଲି। କିଛି କରିନଥିଲି ଦେହ ତ ଭଲ ନାହିଁ କରିବି କଣ ଖାଇବି କଣ। ହେଇ ଯୋଗୁ କିଛି କରିନି। ଚା ରୁଟି କରୁଚି।
ଆଉ
ମୁଁ ଅଇଁଛା ରୁଟି କରୁଚି ଆଉ ରୁଟି ସଖାଳ ର ଥିଲା ସ ସଖାଳର ବଡି କଷା ଥିଲା ସୋୟାବିନ୍ ବଡି କଷା। ସେଇଆକୁ ରଖିଚୁ ଖାଇବା ଆଉ। ଆଉ କଣ କରିଆ ଆଉ ଏଇ ତ ଜୀବନ ଆଉ। ତମର କଣ?
ଉଁ।
ବାବାରେ, ତମର ଶାଶୁଘର କଥା।
ହଁ ପଖାଳ ଭାତ ଆଉ ପୁଅର ହଉଝ ବଉ
ରୁଟି।
ଆ
ପୁଅର ରୁଟି?
ହାଲୋ, ଏ ଆଳୁ ଟା, ଆଳୁ ପରଟା ହବ।
ଆଳୁ ପରଟା କରିବୁ ପୁଅ ପାଇଁ? ପୁଅ ପାଇଁ?
ହଁ, ହୁଁ।
ଏ କଣ ରାତି ବେଳା ଏମିତି ଆଳୁ ପୁରଟା, କଣ ରୁଟି କ୍ଷୀର ଖାଏ ବା ପୁଅ?
ଖାଇଲେ, ସେ ଖାଉନି ତ, ସେଥିପାଇଁ ତା ପାଇଁ ଟିକେ
ସହଜେ ଟିକେ ନୂଆ ରେସିପି, ଆଜି ଟିକେ ନୂଆ ରେସିପି କରିବୁ ତା ପାଇଁ ଆଉ।
ହଁ। ମୁଁ କହିଲି ତମେ ଆଳୁ ପରଟା ଖାଇଚ?
ହଁ ବା, ହଁ ବା ଆଳୁ ପରଟା ଖାଇଚି ମୁଁ।
କେମତି କେମିତି ତିଆରି କଲ?
ମୁଁ କରେ କଣ କହିଲୁ, ଫାଷ୍ଟ ଆଳୁଟାକୁ ସିଝେଇ ଦେଇକି ଆ ଆଳୁ ଟିକେ ସିଝେଇକି, ତାକୁ ଚୋପା ଫୋପା ଛଡେଇକି, ତା ଦେହରେ ଟି ଟିକେ ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ଆଉ ପିଆଜକୁ ଟିକେ ପୁରା ଚୁନ୍ ଚୁନ୍ କରି କାଟି ଦେଇିକି, ଧନିଆ ପତ୍ର ଟିକେ ଦେଇକି, ତାକୁ ଚକଟି ରଖିଥାଏ। ତାପରେ ଆଉ ଟିକେ ତେଲ କଡେଇରେ ଟିକେ ଜଷ୍ଟ ତେଲ ପକେଇ ତାକୁ ଟିକେ ଛୁଙ୍କ ଦେଇଦିଏ। ବୁଝିପାଇଲୁ ତା ଛୁ ଛୁଙ୍କ ଦେଇଦିଏ, ତାପରେ ଏପଟେ ଆଁ ଅଟା ଚକଟିକି ଅ ଅଟାରେ ଜଷ୍ଟ ଟିକେ ତେଲ ଦେଇକି ଚକଟେ। ବୁଝିଲୁ କାହିଁ କହିଲୁ, ଟିକେ ଦେଲେ ଭଲ ଲାଗିବ କୁଆଡେ କୁହନ୍ତି। ପୁଣି ତ ଭଲ ଲାଗିବ। ଆଉ ବେଲିଲା ବେଳେ ମୁଁ ମାନେ ଯେତେବେଳେ ପରଟା ଦିଟା କରି ବେଲେ, ତା ଦେହରେ ଆଉ ପାଉଡର ଦିଏନି। ମାନେ ଆଉ ଅଟା ପାଉଡର ରେ ବେଲେନି। ମୋର ଫାଟି, ମୋର ଫାଟି ଯାଏ ତ ମାନେ ହଁ ଏଇନି ତ ମୁଁ ସେଥିପାଇଁ ଅଟା ପାଉଡର ଦିଏନି ମୁଁ ତେଲରେ ବେଲେ ତାକୁ। ହେଲା। ଆରେ, ଆରେ କମ୍-ହୁଁ ତମେ କେମିତି କର?
ଆମେ କିନ୍ତୁ ଅଟା ରେ ଟିକେ ପାଣି ପଣିିଆ ପକେଇ ଦଉ, ଗୋଳିଦଉ। ଓ, ତାପରେ ଆଳୁ କ ସେତଟା ଗୋଲେଇ ଦୋଉ। ଆଳୁ ପୁର, ଆଉ ଅଟା।
ନା ନା, ମୁଁ ମୁ ମୁଁ ବୁଝିପାରିନି। ମୁଁ ବୁଝିପାରିନି, ଫାଷ୍ଟ କୁହ।
ଅ- ଅଟାକୁ ନ ପୁରା ପାଣି ପାକେଇ ଗୋଲେଇ ଦବ ପତଳା କରିକି। ହୁଁ ଚକୁଡି ଦବ, ଆଳକୁ ସେଇଥି ଚକଟି ସେ ଅଟା କୁ ପକେଇ ଗୋଲେଇ ବ। ପାଣିଆ ଦେ ଆଉ ସବୁ ପକେଇବେ। ହୁଁ ହୁଁ। ସବୁ ପିଆଜ। ଲୁଣ, ଗୁଣ୍ଡ ଧନିଆ ସ ପରିବା ବି ପକେଇବ, ତାପରେ ପରଟା ଭାଲିଆ କରିକି, ସେ ଖାଇବ।
ସେ ଯୋଉ ପାଣିଆ, ଫାଣିଆ ଟିକେ କରି ଥିବ, ତାକୁ ପରଟା କେମିତି କରିବ ଯେ?
ହଁ ତ ହଁ ହେଲାନି ଦେଖ ବା ଚକୁଳି ପରିକା ହୋଉଛି କରିବୁ, ସେ ଖାଇବାକୁ ଭଲ ଲାଗିବ।
ଓଁ ହଁ ହଁ ଏ ଏକାଥରେ ଚକଡା ହେଇଥିବ ନା, ଆଉ ପୁର ଫୁର କରାହବନି ଆଉ ତକୁ? ଓହୋ ହୋ ବୁଝିପାଇଲିି, ବୁଝିପାଇଲିି ମାନେ ଆଳୁ ଟାକୁ ପାଣିଆ ପାଣିଆ କରି ଚ ଦେଇଥିବ।
ହଁ।
ହୁଁ ତା।
ଆଉ ଗେଟେ ଟେ ପାଣି ପକେ ପକେଇଖଦବା ଅଟା ପକେଇଦବା। ଆଉ ହଉଛି ଆ ପିଆଜ ଧନିଆ ପତ୍ର ଜିରା।
ଓହୋ ହୋ ହୋ ହୋ ବୁଝିଲି ବୁଝିଲି ବୁଝିଲି। ଆଚ୍ଛା ଏମିତି କଥା ତରେ ନା ମୁଁ ଏଇଟା। କେବେ କରିନି ମୁଁ ଏଇ ଷ୍ଟାଇଲ କରିଥିଲି। ବେଲି ହୁଏ।
ଭଲ ଲାଗେ ହଁ ସେ ଖୁହବ ସେ ଭଲ ଲାଗେ।
ବେଲି ହୁଏ।
ବେଲିବ ନା ଆଉ ତମ ପାଣିଆ ପାଣି ହେଲା ତାକୁ ଏମତି। ଡଙ୍କି ଟାଇପ ରେ ପକେଇବା ୟାକୁ ତାକୁ ନେଇକି ହଉଛି ତାୱା ରେ ସେ ଇଏ କରିବ।
ଓ ଚକୁଳି ଟାଇପ ର କରିବ ନା ହଁ ହଁ ହଁ ହ। ଆଚ୍ଛା ଆଛା ଏଇ ତ ଭଲ ସହଜ ଉପାୟ ମାନେ ଆମେ ବେଲିକି ଯୋଉ କଷ୍ଟ। ଷ୍ଟରେ ବେଲିବାକୁ ପଡେ ଯେ ସେ ହଉନଥିବ ତାକୁ ଯୋଉ। କଷ୍ଟରେ ବେଲିବାକୁ ପଡେ ଏତ ବହୁତ ଭଲ।
ହଁ ସେମିତି କରିବେ ଭଲସିବେ ଭଲ ଖାଇବାକୁ ଭଲ ଲାଗେ ନରମ ହୋଇ। ଏ ଯୋଉ ଛୋଟ ପିଲାଙ୍କ ଖାଇବା ପାଇଁ ଟିଫିନ। ଠିକ୍ ପିଲା ସ ସ୍କୁଲରେ ଯାଉଥିବେ ତାଙ୍କ। ଟିଫନ୍ ଖାଇବାକୁ ଆଉ ଖାଇବାକୁ ଭଲ ହୁଏ।
ଯାହା ହଉ ତମେ ତମ ପୁଅ କୁ କରିକି ଦଉଛ।
ଆମ ପଟେ ସବୁ ଜିନିଷ ଭେରାଇଟି ଖାଇବା ଭେରାଇଟି ଭେରାଇଟି ଖାଇବା।
ହୁଁଉଁ ମୁଁ କଣ ଶୁଣିଥିଲି ତମେ ମେଥି ପତ୍ରରେ ଗୋଟେ କଣ କର ଚକୁଳି ଫକୁଳି?
ମେଥିପତ ପରଟା
ଓହୋ ମେଥି ପତ୍ର ପରଟା ହଁ ଶୁଥିଲି ତମେ ଗୋଟେ କଣ କର ବୋଲି ସେଟା ଭଲ ଲାଗେ ପିତା ଲାଗେନି?
ନା ନା ଆମରତ କହନ୍ତି ମେଥିପ ପିତା ମେଥିପତ୍ର ପିତା ନୁହଁ।
ହଁ କଣ କୁହନ୍ତିନି ମେଥି ପତ୍ର ପିତା ଲାଗେ।
ନା ନା ଉଁ ଅଟାତକ ପକେଇଦବ ଅଟା ଧେରେ ଉଃ ମେଥିପତ୍ର ଘରିକା ସବୁ ପକେଇବ। ମେଥିପତର ଚୁନୁ ଚୁନୁ କରି କାଟିବ
ଓହୋ
ଚୁନୁ ଚୁନୁ କରି କାଟିବା ତାପରେ ତାଦେହରେ ପକେଇବ
ଆଚ୍ଛା ଆଛା।
ତାପରେ ଅଳ୍ପ ଟିକେ ପାଣି ଅଳ୍ପ ଦବ।
ଅ ହୋ
ଅପ ପକେଇକି ସେଇ ହିସାବରେ ଚକଟିଦେବେ ଆଉ ଯୋଠୁ ସେଠିକ କାଠ ବେଟରେ କଲେ ଭଲ ହେଇ ଟିକେ କାଠ କାଠ ଜ କଲେ ସେଠି ଖାଇବାକୁ ଭଲ
ଓହୋ ହୁଁ ଉଁ ଆଶା ତମେ ଯୋଉ ମତେ କିନ୍ତୁ କହିଲନି ଆଗୁରୁ କା ଟା ମୁଁ କାଟିନି ଟ୍ରାଏ କରିବି ସେଇ ଆଳୁ ପରଟା ଟା ବୁଝିଲ ତମେ ଯୋଉଟା ମାନେ ରେସିପି ଟା ବତା ଭାରି ଭଲ ରେସିପି ଟା
ତାହୁଁ ଭଲ ଲାଗେ।
ହଁ ନାଇଁ କହିଲ ମତେ ଭାରି ଭଲ ଲାଗିଲା ସେ ରେସିପି ଟା ଶୁଣି
ହୁଁହୁଁ ତା ସେମତି ସେ ଖାଆନ୍ତି କି ଦେଆଡୁ ସାଡୁ ଡର ଲାଗେ ସତ ସବେଳେ ହଁ
ପୁଣି ତା କଥା ବୁଝିଲ।
ହଁଅ।
ହଁ ହଁ ହଁ।
ମେଥିପତ୍ର ହଉ। ଆମ ପୁରା ତ ଭଲ ଭେରାଇଟି ପ୍ରକାର ରୋଷେଇ ରୋଷେଇ ହଏ।
ହୁ ତା ପାଇଁ ହଁ ତା ପାଇଁ ବିଭିନ୍ନ ପ୍ରକାର ରୋଷେଇ
ଭଲ।
ଆରେ କୋଉଠି ସୁଜିରେ ମାଣ୍ଡିଆରେ ଅଟା ସୁଜି ନହେଲେ ମାଣ୍ଡିଆ
ଉଁ ହୁଁ ହଁ।
ଏମତି କେତେ ପକାରି ହଏ ହୁଁ।
ହଁ
ଆଉ ଯେତେ ପ୍ରକାର କରିଥିବା ଆଉ
ତମେ ମାଣ୍ଡିଆ ଯାଉ କରି ତ କହୁନ ମାନେ ଯାଉ କରି ରଖିଥବ ହୁଁ।
ଉଁ ଇପି ଟା କିନ୍ତୁ ଗୋଟେ ନୂଆ ପ୍ରକାର ଇପି ଆମର ହଏ
ଇପି।
ହୁଁ